କଣ କରିବି ଯାଉଚି ଟିକେ ପକୋଡି ଛଣା ହବ ଆଉ ଖାଇବି ଆଉ।
କଣ ମାନେ ଆଜି କଣ ଛଣା ଛଣି?
କଣ କହିଲେ?
ଆଜି କଣ ଛଣାଛଣି କରୁଚନ୍ତି କି?
ନାଇ ଆଜି ଆଜି ଟିକେ ପକୋଡି ଛାଣିକି ଖାଇଥାନ୍ତି ଟିକେ ଇଛା ହେଲା ଆଜି ପକଡିକି ଆଉ ବୁଟ ଏ ଯୋଉ ସରି ମଟର ତରକାରୀ ହେଉଛି।
ହଁ ପକୁଡି ଖାଇକି ରହିପାରିବେ?
କଣ କହିଲେ?
ପକୁଡି ଖାଲି ପକୁଡି ଖାଇକିନା ରହିପାରିବେ?
ନାଇଁ ଭାତ ବି ଅଛି ଭା ହଁ। ମୁଁ ମୋର କଣ କରେ ନା ମୋ ଯଦି ପକଡି ଦିଟାନାଖୁ ଆଉ ତରକାରୀ ଟିକେ ହେଇଗଲା ତାହେଲେ ମୋର ହେଇଗଲା ମୁଁ ଆଉ କିଛି ମୋର ଆଉ ଦରକାର ନାହିଁ ମୁଁ ଅଳ୍ପ କିରି ଖାଏ କିନ୍ତୁ ଯେତିକି ହେଲା ସେତିକିରେ ରଇଯାଏ।
ଭଲ ଭଲ ଅଳ୍ପ ଖାଇବୁ ଭଲ।
ହଁ।
ହାଁ। ଆ ଏଇ ରାତିଟାରେ ଅଳ୍ପ ଖାଇବା କଥା ଦିନଟାରେ ବେଶୀ ଟିକେ ଖାଇବା କଥା ସକାଳୁ ଯାହା ହେଲେ ସକାଳୁ ଜଳଖିଆଟା ଟିକେ ହେଲ୍ଦି ଖାଇବା କଥା ଆଉ ଫାଷ୍ଟ ଟେଟ୍‌ ରାତିରେ ଟିକେ ଯୋଉ ହାଲକା ଫୁଲକା ଖାଇବା କଥା।
ହଁ।
ଆଉ ଆପଣକଂ ଆଡେ ଆମର ରୁଟି। ତୋ ଆମର ସୋୟାବିନ୍ ତରକାରୀ।
ହଁ।
ଆମର ସ ଯୋଉ ହୁଁ ଆଉ ଭାତ ବି ହେଇଛି ଯିଏ ଭାତ ଖାଇବା କଥା ଖାଇବେ ଯିଏ ରୁଟି ଖାଇବା କଥା ଖାଇବେ।
ହଁ।
ଆମର ସୋମବାରେ ମଙ୍ଗଳବାରେ ଗୁରୁବାରେ ଶନିବାରେ କମ୍ପଲସରୀ ରୁଟି ହଉଛି।
ହଁ ହଁ।
ଆଉ ଉ ଆମ ନାଇଁ ନାଇଁ ବୁଧୁବାରେ ଶୁକ୍ରବାରେ ରବିବାରେ ଭାତ। ଆ ଉ ଓ ଆଉ ସବୁବାରେ ଯୋଉ ସୋମୋ ମଙ୍ଗଳ ଗୁରୁ ଶନି ଏଇ ରାକ କମ୍ପଲସରି ରୁଟି
ଓହୋଃ।
ଖାଲି ରୁଟି କି ଭଜା ଖାଇ ପାରିବେନି ତେଣୁ କରି ଟିକେ ମଟର ତରକାରୀ କୋଉ ଦିନ ସୋୟାବିନ୍ ତରକାରୀ କୋଉ ଦିନ ସୋଲା ବୁଟ ତରକାରୀ କୋଉ ଦିନ
ମସଲା ତରକାରୀଟା ବି ରାତିରେ ଖାଇବାକୁ ଭାରି ଡର ମାଡୁଛି କାହିଁକି ନା ମୋର କେତେଥର ଏମିତି ଶୋଇଥିବି ସେମତି-ଇ-ଇ-ଇ ମାନେ ନାକକୁ ପୁରା ରେ ମାନେ ସେ ରାଗ ଫାଗ ଗୁରା ଉଠିଯାଏ। ମାନେ ମୋ ଦି ଥର ଖଣ୍ଡେ ହେଇ ସାରିଲାଣି ମାନେ ମତେ ପୁରା ଅଣନିଃଶ୍ୱାସୀ ମାନେ କା ଶ ଏଆଡେ ନାକରେ ପୁରା ଜାମ୍ ହେଇକି ସେ ଯୋଉ ଲଙ୍କାଟା ରହିଥିବ ଆଉ ଯାଇକି ତଣ୍ଟି ଫଣ୍ଟି ବିକଳରେ ମୁଁ ପାଣି ପିଇ ପକାଏ।
ଆ ଗ୍ୟା ଗ୍ୟାସ୍ ଗ୍ୟାସ୍ ପ୍ରୋବ୍ଲେମ କି ଅଛି?
ହଁ ମୋର ତ ଗ୍ୟାସ୍ ପ୍ରୋବ୍ଲେମ୍ ଅଛି ଯେ ହେଲେ ସେତେଟା ନୁହଁ ସବୁବେଳେ ଗ୍ୟାସ୍ ମେଡିସିନ ମୁଁ ଖାଏନି।
ହୁଁ ଉଁ-ଉଁ।
ଆ ସେତେଟା ନୁହେଁ ଆଉ ଏମିତି ଯଦି ବେଳେବେେଳେ ଯଦି ଗ୍ୟାସ ହେଇ ଯାଉଥିବ ଏ ହଁଅ-ଅ ଆଉ ନହେଲେ ଗ୍ୟାସ ପ୍ରୋବ୍ଲେମ୍
ରୋଷେଇ କରୁଛନ୍ତି ଆପ୍ ଆପଣଙ୍କ ଝିଅ କରୁନା ତମ ଝିଅ କରୁନାହାନ୍ତି ରୋଷେଇ?
ମୋର ଗୋଟେ ପୁଅ।
ଗୋଟେ ପୁଅ?
ହଁ।
ଅଁ ହଁ ପଢୁଥିବ୍ ଦି ବର୍ଷ ଆଠ ମାସର? ଓହୋଃ ଛୋଟ ଛୁଆଟି ଆଉ।
କଣ କହିଲେ?
ଛୋଟ ପିଲାଟି ଆଉ।
ହଁ-ହଁ, ଛୋଟ ପିଲାଟି ସେଇତ ଦୁଷ୍ଟ ହେଉଛି ଆଜି ସେ ଖାଲି ହାତକୁ ପାଟିରେ ପୁରେଇକିରି ସେ ଟିପଗୁରାକୁ ତା ଦିହରେ ମାନେ-ଏ-ଏ-ଏ ଉଁ ହଁ-ହଁ ଚାଲିଲାଣି।
କଥା କହିଲେଣି?
ହଁ।
ହୁଁ-ଉଁ-ଉଁ ଆଜି ଆଜି ଆଜି ଆଜକାଲି ଛୋଟ ଆଜିକାଲି ଛୁଆରାଙ୍କୁ ସବୁ ଛୁଆ କି ଦୁଷ୍ଟ। କଣ ସେମାନେ କୋଉ ମାଆ ପାଟିରୁ ଶୁ କା କୋଉ ମାଆ ପାଟିରୁ ଶୁଣିବେନି କି ଆମ ପୁଅ ଝିଅ ଭଲ ବୋଲି, ସବୁ ମାଆ ମାନଙ୍କ ପାଟିରୁ ଶୁଣିବେ ଝିଅ ପୁଅ ଝିଅ ହଉ କି ସେ ପୁଅ ହଉ ସବୁ ଦୁଷ୍ଟ।
ହଁଅ-ହଁଅ। ନାଇଁ ଇଏ କଣ କହିଲେ ମାନେ ଆ ଇଏ ଖାଲି ପାଟିରେ ହାତ ପୁରେଇକି ଆଉ ସବୁ ତ ଦଶି ଗୁଡା ଖାଇ ସାରିଲାଣି ସେଇଆାକୁ ଠୁଙ୍କୁଛି।
ତମର ହେଲେ ପୁଅ ଆମର ଝିଅଟା ଯେତେ ଦୁଷ୍ଟ ହଉଛି କୁହନି-କୁହନି। ଏବେ ଦିନେ ଏଁ ପୋଅର ଦିନ ଜଷ୍ଟ୍ ଅଁ-ଅଁ ନାକରେ ଗୁରେ-ଏ-ଏ-ଏ ଓ ଓଦା କରିକିନା କାଗଜ ଗୁରେ ପୁରେଇଦେଇଚି ମେ ସେ, ସେ ଭାବିଲା ମୁଁ ବାହାର କରିଦେବି ଆଉ ବାହାର କରି ପାଇଲାନି ହେଠୁ କାନ୍ଦିଲା। ହେଠୁ-ଉ-ଉ ସ୍ ନାକରେ ପୁରେଇ ଦେଇଚି ଇଆଡ଼େ ଘରେ କେହି ନାହାଁନ୍ତି ସବୁ ବାହାରେ। ହଁ ହେଟୁ ବର୍ଷା ଜୋରେ ଘଡଘଡି ଜୋରେ ମାଇଲାଣି କଣ କରିବୁ ଏମିତି ଏମିତି ଚାପି ଚାପି ଚାପି ଚାପି କେଡୁ ଅ ବାହାରି ପଇଲା।
ହଁ ହଁ।
ନହେଲେ ଏରା ଭାରି ଡ଼ର ନା ଛୋଟ ଛୁଆ କଣ ଗିଳିଗୁଳା ଦେବେ କି କଣ ହେଇ
ହଁ ପା ଭାରି ଦୁଷ୍ଟ ହୋଉଚନ୍ତି ମାନେ ହାତ ନ ଉଠିଲା ହାତ ଫାତ ଉଠି ଯାଉଚି।
ମୁଁ ଏତେ ମାରୁଚି ପୁଣି ତାକୁ ଆମ ଘର ଲୁକ ମନା କରୁଚନ୍ତି ତାକୁ ମାରିବୁନି ଆ ଏମିତି ଏ କରିବୁନୀ। ସେଇଥି ରୁ ମାଡ଼ ଖାଉଚି ପ୍ରବଳ। ଆଉ କଣ? ପକୁଡ଼ି ଛାଣୁଚନ୍ତି ତେଲ ମୋ ଝିଅ ସାଢେ ତିନି ବର୍ଷ।
ଅ ହ।
ତମ ବାହାଘର ତାହେଲେ ଏବେ ହେଇ ଥିବ ନା।
ନାଇଁ ନାଇଁ ମୋ ବାହାଘର ହେଇ ଜଲାଣି ତ ଦଶ ଏଗାର ବର୍ଷ ହେଇଗଲାଣି କିନ୍ତୁ ମୋର ଲେଟ୍ ରେ କି ନା ଲା ମୋର ଦଶ ବର୍ଷ ରେ ମୋର ପୁଅ ହେଇଚି।
ଯାହା ଓଉ ଠାକୁରଙ୍କୁ କେତେ ଡାକିବାରେ ହେଇଛି ନା ଆଉ।
ହଁହଁ।
କେତେ ଡାକିଥିବେ ଠାକୁରଙ୍କୁ କହିଲେ।
ବହୁତୁ ଡ଼ାକିଚି ବହୁତ ମାନେ ସବୁଆଡେ ବି ବୁଲିଚି ମେଡିସିନ ପତ୍ର
ଯାହା ହୋଉ ଠାକୁରଙ୍କ ଦୟାରୁ ପୁଅଟିଏ ହେଲା।
ହଁ ହଁ।
ଏ ପୁଅଟିଏ ପୁରା ଖୁଜା ଲୁଡା ରେ ହେଇଚି ତମର।
ହଁ ହଁ ହଁ ସେଇତ ଦୁଷ୍ଟ ହୋଉଚି ସମସ୍ତେ କହୁଚନ୍ତି କେତେ ବର୍ଷ କେରେ ହେଲା ତାକୁ ମାରୁଚୁ ମୁଁ କଇଲି ଅଁ
ନାଁ କଣ ଦେଇଚନ୍ତି?
ଶୁଭ୍ରାଂଶୁ କୁନାଲ୍ ଗୁଡୁଲୁ ତାକୁ ଡାକୁଛନ୍ତି କୁନାଲ୍ ଶୁଭ୍ରାଂଶୁ ଭଲ ନାଁ।
ହଁ ହଁ ହଁ ଦୁ ଆଉ ଶିବଙ୍କ ନାଁଟେ ଦେଲେନି କଣ? ଶିବ ଠାକୁରଙ୍କୁ ଡାକିଚନ୍ତି ନା ନାଇଁ ଆପଣଙ୍କୁ ଯୋଉ ତମର ଯୋଉ ପୁଅ
ହଁ ଶିବ ଠାକୁରଙ୍କ ପାଖେ ମୋର ଅଭିଷେକ ଘରିକା ହେଇଚି।
କେ ତମେ କୋଉ ଠାକୁରଙ୍କୁ ବେଶୀ ମାନ ମାନେ ତମର ଆତ୍ମାରେ କୋଉ ଠାକୁର ବେଶୀ ଅଛନ୍ତି।
ଆତ୍ମାରେ ମୋର ଅଂ ଜଗତରନାଥ ଜଗନ୍ନାଥ।
ହଁ ଯେ ଯେକୌଣସି ଲୋକଙ୍କୁ ପଚାରିଲେ ସେମାନେ ହିଁ କହିବେ ଜଗନ୍ନା
ଜଗନ୍ନାଥ ହଁ ମୁଁ ବି ମୋର ଯେ ଯୋଉ ଅସୁବିଧାଟାରେ ବି ମୁଁ ଥିଲେ ବି ମୋର ଏବେ ଗୋଟେ ସୁନା କାନ ଟା ମୋର ହଜି ଯାଇ ଥିଲା ଆ ମାନେ ମୁଁ ଠା ଠାକୁରଙ୍କୁ ଡାକ ମାନେ ଡାକିଲି ମୁଁ କହିଲି ମୋର ପାଇ ଯାଉ କେମିତି କୋଉଠି କହିଲ ମୁଁ ପାଉନେଇ। ମାନେ ଯାଇକି ଯୋଉଠି ପଡିଚି ସେଇଠି ସେଇଠି ଖୋଜିଲା ବେଳକୁ ମାନେ ସେଇଠିରେ ଅଛି।
ହୁଁ ଠାକୁରଙ୍କୁ ଡାକି ଦେଇଲ।
ହଁ ହଁ ହଁ।
ଯାହା ହଉ ବିଶ୍ଵାସ ଗୋଟେ ଠାକୁରଙ୍କ
ମୋ ପୁଅ ବି ସେମତି ଟିକେ କଥାରେ ମମି ଆଉ ଚାଲ ଆମେ ପୁରୀ ଯିବା। ମମି ଚାଲ ଆମେ ଟ୍ରେନେରେ ପୁରୀ ଯିବା ଆଉ ଠାକୁର ପୂଜିଲା ବେଳେ ସେମିତି ଯିବ ମମି ମୁଁ ଟିକେ ଜଗାଙ୍କୁ ବୁଲେଇକି ନେଇକି ଆଉଚି ବାହାରୁ ସେ ଫଟୋ ଧରି ଟିକେ ଆସିବ ଟିକେ ବୁଲେଇକି ନେଇକି ଥୋଇବ।
ହଁ ହଁ ଆଉ ଆପଣଙ୍କ ଆଡ଼େ ବର୍ଷା ଫର୍ଷା କଣ ହଉଚିନା ନା
ବର୍ଷାତ ସକାଳୁ ପୁରା ଛେଚିଚି ହିଁ ହିଁ ଦିହିପହର ଯାକେ ଦିହି ପହରଠୁ ଛାଡ଼ିଚି ଏପର୍ଯ୍ୟନ୍ତ ହେଲାଣି ଟିକେ
ଆମରତ ବର୍ଷା ପକେଇ ଲାଣିବି ଟିକେ ଟିକେ। ଏତେ ବର୍ଷା ମାନେ ବର୍ଷା ହଉଚି ଯାହା ଯାହା ଏତେ ଲାଇନ୍ କଟୁଚିବି ମା
ହଁ ଲାଇନ୍ ତ କଟୁଚି ପ୍ରବଳ।
ଲାଇନ୍ ଯାହା ଯାହା କଟୁଚି କଟୁଚି ପୁଣି ସେଥିରେ ଯୋଉ ମଶା
ହଁ। ଲାଇନ୍ ତ କାଟୁଚି ତାପରେ ଯାଇକି ମୁଁ ଛୁଆ ଗୁରାବି ଶୋଇପାରୁ ନାହାନ୍ତି।
ମୋବାଇଲରେ ହଁ ମୋବାଇଲରେବି ଚାର୍ଜ ରହୁନି।
ହଁ ପା।
ମୋ ମୋବାଇଲରେ ଜମାରୁ ଚାର୍ଜ ନଥିଲା ଏଁ ଆଉ କଣ ଆଉ ଦିହିପରେ କଣ ଖାଇବା କରିଥିଲେ?
ଦିହିପରେ ହେଇଥିଲା ଭାତ, ଡ଼ାଲି କରିଥିଲି ଆଉ କୋଳଥ ଡ଼ାଲି ହେଇଥିଲା।
ହୁଁ।
ବର୍ଷା ପାଗକୁ ଟିକେ କୋଳଥ ଡାଲିଟା ଭଲ ଲାଗେ ଖାଇବାକୁ।
ହୁଁ ହୁଁ ହଁ ହଁ ହଁ।
ହେଁ ଆଉ କୋଳଥ ଡାଲି ହେଇଥିଲା ଭାତ ଆଉ ମୋ ପୁଅ ପାଇଁ ହରଡ଼ ଡାଲି କରିଥିଲି ତା ବାବା ଟିକେ କୋଳଥ ଡାଲି ଖାଇବାକୁ ଭଲ ପାଏନି ଆଉ ସେଥ ସେଥିପାଇଁକି ମୁଁ ଟିକେ ହରଡ଼ ଡାଲି କରିଦେଇଥିଲି ତଥାପିସେ କୋଳଥ ଡାଲି ଆସି ଖାଇଲେ ହରଡ଼ ଡାଲି ଖାଇଲେନି। ଆଉ ନାଇଁ ନାଇଁ ଆମରତ ସବୁ କିଣା ସବୁ କିଣା।
ହଁ। କିଛି ମାନେ ଯୋଉ ଘର ମାନେ ବାଡ଼ି ଫାଡ଼ିରେ କରନ୍
ନାଁ ନାଁ କିଛି ନାହିଁ ସବୁ କିଣା।
ହୁଁ କଣ ଯୋଉ ରହୁଚି ଛନ୍ତିକି ଘର ଭଡ଼ାରେ?
ନାଇଁ ନାଇଁ ଘର ଭଡ଼ା ନାଇଁ ନିଜ ଘର।
ହୁଁ ହୁଁ‌
ନିଜ ଘର ହେଲେ ଆମର ପୁରା ଘର କଣ୍ଟା କଣ୍ଟି ଭାବରେ ହେଇଯାଇଚିନା ଆଉ ଜାଗାହିଁ ନାହିଁ। କଣ ଟିକେ ଲଗେଇଦେଲା ହଁ ଅଛନ୍ତି।
ଉଁ ହୁଁ ଜଏଣ୍ଟ ଫ୍ୟାମିଲି?
ଜଏଣ୍ଟ ଫ୍ୟାମିଲି ଆମେ ପାଞ୍ଚ ଜଣ ମୋ ପୁଅକୁୁ ମିଶେଇ ଛଅ ଜଣ ଆମ ଦିଅର ଆଉ ମୋ ହଜବେଣ୍ଡ ମୁଁ ଶାଶୁ ଶଶୁର ଆଉ ମୋ ପୁଅ ଦିଅରେତ ବାହା ହେଇନାହାନ୍ତି ଆଉ।
ଓହଁ ହଁ ଠିକ୍ ଅଛି ଠିକ୍ ଅଛି ଆଉ କଣ ଆଉ ଆପଣଙ୍କ ଆଡ଼େ କଣ ଦେଖିବେ ଦର୍ଶନୀୟ ସ୍ଥାନ ଅଛି?
ହଁ ଅଛି ପ ଉଁ ଲିଙ୍ଗରାଜ ମନ୍ଦିର ଅଛି। ଆଉ ସବୁ ପାର୍କ ବିଜୁ ପଟ୍ଟନାୟକ ପାର୍କ ସବୁ ପାର୍କେ ମନ୍ଦିର କେଦାର ଗୌରୀ ସବୁ ଅଛି।
ହଁ ହ।
ହଁ। ଆପଣ କେବେ ବୁଲିବାକୁ ଆସୁଛନ୍ତି ଇଆଡେ?
ହଁ ଯିବା ଯିବା ଆମେ ପୁଣି କେମିତି କଲ କରିବୁ ଆପଣଙ୍କୁ? ଆମେ ଯାଇଛୁ ଆମେ ଯାଇଛୁ ବୋଲି କେମିତି ପାଇପାରିବୁ ଆପଣଙ୍କୁ?
ହାହା ସେଇଟା ତ ସତ ହାହା
ଆଉ ଚିନି ଚିନି ଚିହ୍ନିଥିବେ କି ନ ଚିହ୍ନିଥିବେ ଖାଲି କଥା ହେଲେ ଆଉ ଜାଣିପାରିବେନି। ହୁଁ ଆଉ କଣ ଆଉ କଣ ରୋଷେଇ ବାସ କରିବାକୁ ଇଚ୍ଛା?
ରୋଷେଇ ତ ମୁଁ ସବୁ ରୋଷେଇ ବି କରିପାରେ। ଅ ବେଶୀ ଟିକେ ମତେ ହଁ
ସେ ଯା ହେଲେ ତମ ଘର ଲୋକ ତମ ଶାଶୁ ଶ୍ୱଶୁର ସମସ୍ତେ କହୁଥିବେ କି ବୋହୂ ଏଇଟା ତିଆରି କଲେ ଭଲ ଲାଗୁ ଛି
ହଁ କୁହନ୍ତି ଗୋଟେ ଗୋଟେ ଜିନିଷ ରେ କୁହନ୍ତି।
ହୁଁ ଯାହା ଆଉ ସପୋଟିଂ ସପୋଟିଂ ଟା ସବୁଠୁ ବହୁତ ବଡ ସାହସ।
ହଁ।
ଲୋକର ଗୋଟେ ସପୋର୍ଟିଂ ନଥିବ ତମ ପଛରେ କିଛି ବି ତମେ କରିପାରିବନି ଦୁନିଆରେ।
ହଁ ହଁ ହଁ।
ଗୋଟେ ସ୍ଵାମୀ ପଛରେ ଗୋଟେ ସ୍ତ୍ରୀର ସପୋର୍ଟଂ ନାହିଁ।
ହଁ।
ଗୋହ ଯୋଉ ହଁ ଗୋଟେ ସ୍ୱାମୀ ପଛରେ ଗୋଟେ ସ୍ତ୍ରୀ ର ଯଦି ସପୋର୍ଟ ନଥିବ ସେଇ ସ୍ୱାମୀ ଟା କେବେ ମାନେ ଆଗକୁ ବଢିି
ହଁ ହଁ ହଁ ସେ କହନ୍ତିୁ ଗୋଟେ ସଫଳତା ପୁରୁଷ ପ ଛରେ ଗୋଟେ ନାରୀ ର ହି ହାତ ଥାଏ, ଯୋଉ ଲୋକ କଥା ଟା ଗୋଟେ କୁହନ୍ତି।
ନାରୀ ନାରୀ ଯା ଯୋଉ ବର୍ବାଦ କରିପାରିବ ଆଗକୁ ବି ବଢ଼େଇ ପାରିବ। ଆଉ କଣ ହୁଁ ଆଉ ପୁଅ ପୁଅ ଖାଇକି ଶୋଇଲାଣି?
ନାଇଁ ନାଇଁ ମୁଁ ଯାଉଚି ଖୁଆଇବି।
ଅହଁ ହଁ ହଉ ରଖନ୍ତୁ, ହୁଁ ହୁଁ ହୁଁ।